ହ୍ୟାଲୋ। ଆଉ କଣ କରୁଛୁ? ଏଇ ବସି ସିଏ ତାଙ୍କର ନାରା ଆସିନେଇଁ ବିଲରୁ ଆଉ
ରୋଷେଇ କଣ କଲ?
ରୋଷେଇ ମାଛ ଭାଜିିଛି
ହୁଁ।
ହୁଁ ପୋଟଳ ଆଳୁ ଭାଜିଛି
ହଁ ପଖାଳ ଖାଇଲଇ?
ନାଁ ଲୋ ଖାଇନାହାଁନ୍ତି କେହି ଏଇ ଖାଲି ଝିଅ ଖାଇକି ସ୍କୁଲକୁ ଯାଇଚି
ହୁଁ।
ବାପା ଖାଇଛନ୍ତି, ଆ ଇଏ ଏଇନା ଆସିଲେ ତମ ଦାଦା ଗାଧେଇବେ
ହୁଁ ହୁଁ ହୁଁ। ହୁଁ। ଆଉ ସାଙ୍ଗ ହେଇ ଖାଉଛ ନା?
ହଁ ଖାଉଛୁ ଆଗି ଅପା ତାର ଆଗରୁ ଖାଇଦେଲାଣି
ହୁଁ।
ଆଉ ମୁଁ ଖାଇନେଇଁ ତମ ଦାଦା ଆସିଲେ ସାଙ୍ଗ ହେଇକି ଖାଇବୁ ଆଉ।
ଓହୋ। ତାହେଲେ ଆଜି ସାଇଟା ଯାକ ମାଛ ନା?
ହଁ ଆଜି ହଉଛି ବୁଧୁବାର ତ
ହୁଁ ହୁଁ।
କାଇଁ ଯୋଉ ବସିନଥିନି ଯାଇନଥିନି ସୁମି ଘରକୁ ହ୍ୟାଲୋ, ହୁଁ ସେ-ସେ ସୋମିର ବାହାଘର ନାଗିଥିଲା ହେଲା
ହଁ ହଁ ହଁ।
ସ୍ୱାମୀ ଆଇଥିଲା, ତାର ସେଠି ମନକୁ ଯାଉନେଇ
କାର ସୁମିର?
ହଁ ଯେତେ ମନକୁ ଯାଉନେଇ ତାର
ସେ ତାର ଭା ହଁ ସେ ତାର ଭଦରଲୋକିି କାଲି ଦେଖିବାକୁ କପିଳିଶ୍ୱର ଘର ପାଖକୁ ଡାକିଥିଲି ହେଲା, ଡାକିଥିଲି ତା ମନକୁ ଗଲାନି ଆଉ ତାର କହିଲା କହିଲା ମୁଁ ସେଠି ବା ହେମିନି, ତା ବାପା ଜୋର ଜବରସ୍ତି କହୁଛନ୍ତି ହଁ ତୋର ସେଇଠି ବାହାଘର କରିମି।
ହୁଁ-ହୁଁ-ହୁଁ-ହୁଁ ହଁ।
କହୁଛନ୍ତି ଆଉ ସେ ତାର ରାଜି ନୁହଁ ସେଇନାଗି ମାନେ ତାଙ୍କର ପାଟି ଲାଗୁଥିଲୁ, ମୁଁ ସେଇଥିପାଇଁ ଯାଇଥିଲି। ତାକୁ ବୁଝେଇନି ଆଉ ବୁଝେଇ ବାଝେଇକି ଆସିନି। ଆଉ ତା ବୋଉର କିନ୍ତୁ ଜିଦି ଯେ ମୁଁ ସେଇଠି କରିବି।
ତା ବୋଉର ଇଚ୍ଛା, ବାପାର ଇଚ୍ଛା
ହଁ ତା ବୋଉର ତାର ମାନେ ସେତେ ମନେ ନାହିଁ। ସିଏ ଗୋଟେ ମାନେ ପୁଅକୁ ଭଲ ପାଇଥିଲା ହେଲା।
ହଁ ହଁ ହଁ।
ତେ ଭଲ ପାଇଥିଲା ସିଏ ଯୋଉ ନଥିଲା ଉତ୍ତରପ୍ରଦେଶରେ। ସେ ପୁଅ ପାଖକୁ ସେ ଯାଇଥିଲା ସେ ପୁଅଟା ତା ପାଖକୁ ଯାଇଥିଲା। ଯେତିିକ ଯାଇଥିଲେ ସିଏ ଯୋଉ ହଷ୍ଟେଲରେ ରହୁଥିଲା ସେ ହଷ୍ଟେଲ ରେ ଯିଏ ମାଲିକ ଧର। ସିଏ କଣ କଲା ଏମାନଙ୍କୁ ଫୋନ କରିକି କହିଦେଲା କହିଦେଲେ। ଏମାନେ ଯାଇକି ହେଠୁ ଫୋନ ନମ୍ବର ଆଣିକି ସେଠୁ ବନ୍ଦ ବୁନ୍ଦା କଲେ ସେ ପୁଅ ଆଉ ସେଠିକି ହି ଗଲାନି ତାପରେ ଯେଠି ନଗଲା ସିଏ ଯୋଉ ଏଇଠିକିି ଯେତେବେଳେ ଉତ୍ତରପଦେଶରୁ ସିଏ ଆସିଲା ସେତେବେଳେ ଯୋଉ କୋଭିଡ ହେଇନଥିଲା ଯୋଉ କୋରୋନା
ହଁ ହଁ ହଁ ହଁ।
ସେଇ ଟାଇମ ରେ ହେଇଥିଲା ତାପରେ ସିଏ ପୁଅଟା ଏଇଠିକି ଆସିଲା। ଆସିଲା ଯେଦି ସେ ତା ବୋଉ ହେରିଆ କହିଲା ଯେ ସେ ଆସିଛି ମୁଁ ମୋର ଅ ଏମିତି ଭଲ ପାଇଛି। ଏମାନେ କଣ କଲେ ରାଜି ହେଲେନି ହେଲା ରାଜି ନହେଇକି କି ସେ ପୁଅ ଟାକୁ କହିଲେ କହିଲେ ତାକୁ ନେଇକି ରାତି ରାତି ତୁ ପଳା।
କିଏ କହିଲେ ସୁମି କି କହିଲେ?
ହଁ ଲେଖା ପଢି କରିଦେ ତୁ ଆମର କିଛି ନୁହଁ ଆଉ ତୁ ତୋର ପଳା। ସିଏ କହିଲା ନା ମୁଁ ଯିମିିନି ଯା ଜାଣିଲ ନା ଏଠୁ ସିଏ ଯେମିତି କଥା କହିଲା। ହେଠୁ ସିଏ ପୁଅ ଟା କହିଲା ନା ମୁଁ ଏବେ ମାନେ ନେଇ କିଜିମିନି ମୁଁ ଦି ବର୍ଷ ପରେ ମୋର ବା ବାହା ହେବି। ଦି ବର୍ଷ ପରେ ବାହା ହେମି ତାପରେ ଏମାନେ କଣ କଲେ ଏଁ ହ ଆଙ୍କର ଆ ବାପା ମାଙ୍କର ସେଠି ପୁଅ ସାଙ୍ଗରେ ରାଜି ନୁହଁ।
ହଁ ହଁ।
ତାକୁ ଅନ୍ୟ ଜାଗାରେ କରିବାକୁ ତାଙ୍କର ରାଜି।
ହୁଁ ହୁଁ।
ଯେତେ ରାଜି ସିଏ ଯୋଉ ପୁଅ ଟା ସୁମିପାକୁ ସବୁବେଳେ ବାରମ୍ବାର ଫୋନ କଲା।
ଓହୋ ହଁ।
ଯେତେବେଳେ ଫୋନ କଲା ଉ ସୁମିର ତାର କଣ ପାଟି ତୁଣ୍ଡ ନାଗି ଗଲେ।
ହୁଁ ହୁଁ।
ଯଦି ନାଗିଗଲେ ଯୋଉଠି ଯେମତି ନ ବାହାର ହେଲା ତା ସୁମିତାକୁ ଫୋନ କଲା। ସିଏ ଆଉ ରାଜି ହେଲାନି ବାହା ହେବାକୁ। ଯୋଉ ପିଲାକୁ ଭଲ ପାଇଥିଲା ହେଲା ଆଉ। ହ ଆଉ ଯୋଉଠି ତ କହିଲେ ସିଏ ତାର ସେଠି ନା ମୁଁ ହୁଁ ଯୋଉ ତା ମନକୁ ଯିଏ ମାନେ ତିରିଶ ହଜାର କି ଚାଳିଶ ହଜାର ପାଉଛି ମୁଁ ସେଠି ବାହା ହେବିନି ମାନେ ସିଏ ଯୋଉଠି କହୁଛି ସତୁରି ଅଶୀ ହଜାର ପାଉଥିବ କି ଲକ୍ଷ ଟଙ୍କା ପାଉଥିବ।
ସେ ଗରମେଣ୍ଟ ଖୋଜୁଛି?
ହଁ ମୁଁ ସେମିତିଆ ଜାଗାରେ ମାନେ ଗମେଣ୍ଟ ଚାକିରି ସେମତିଆ ଜାଗରେ ମୁଁ ବାହାହେମି। ସେ ଗମେଣ୍ଟ ନହଉ କମ୍ପାନୀରେ ଥାଉ କିନ୍ତୁ ବେଶୀ
ଭଲ ଭଲ ଦରମା ଟିକେ ପାଉଥିବ।
ହଁ ମାନେ ମୁଁ ଏଇନା ବାହା ହେଇଜିମି କାଲି ଯିଏ ଆସିଥିଲେ। ସେ ତିରିଶ ହଜାର ଟଙ୍କା ପାଉଛି ହେଲା କହିଲା ମୋର ମାନେ ଆଠ ଦିନର ଖର୍ଚ୍ଚ ସୁମି କହୁଛି। ଆଉ ମୁଁ ଯୋଉ ତାକୁ ବାହା ହେଇକି ସେ ପୋଟା ଯୋଉ ଗୋଟେ କମ୍ପାନୀ ରେ ଅଛି ଝାସୁଗୁଡା ରେ।
ଓହୋ ଆଉ ଯୋଉଟା ଆସିଥିଲା କେନ୍ଦ୍ରାପଡାରୁ ଗୋଟେ ଆସିନଥିଲେ ନା ତାର ଆର୍ମି ବାଲା କଣ ହେଲା କି?
ସିଏ ନା ରାଶି ତାର ପଡିଲାନି।
ଓ ହୋ।
ଆଉ ଏମିତିଆ କଥା କଣ ହବ କେଯାଣି। ତାପରେ ସିଏ ଘରେ ପାଟିତୁଣ୍ଡ କରିଛି, ତା ବୋଉ ସେଇଥିପାଇଁ ମୋତେ ଡକେଇଥିଲା ମୁଁ ଯାଇଥିଲି ମୁଁ ତାକୁ ବୁଝେଇଲି ତା ଥାଏ ସେ ବୁଝୁନି ତକୁ
ଓ ହୋ। ଯୋଉଠି ଲକ୍ଷେ ଟଙ୍କା ଦରମା ବାଲା ଆସିଥିଲେ, ସତୁରି ହଜାର ଅଶି ହଜାର ବାଲା ଆସିଥିଲେ। ସେ ସେଠି ରାଜି ହେଇନି ସେଇ ତିରିଶ ହଜାର କ ରାଜି ହବ।
ହୁଁ ଆଉ ରାଜି ହବ ମନକୁ ଯିବ।
ସେଇ ତ
ଆଉ। ସେ ଯୋଉ ଇଏ ଏଇ ଯୋଉ ତିରିଶ ହଜାର ଇଏ କହୁଛି ଯେ ତାକୁ ବନ୍ଦ କରୁଛି ମୁଁ ସେଠି ବାହାନି ହେଲା
ଏଇ ଝିଅ କହୁଛି
ଝିଅ କହୁଛି ତା ବାପା ମାଙ୍କର ସେଇଠି କରେ ମୁଁ ଆଉ ଯାହା ବିି ହେଲେ ମାନେ ଝିଅ ପସନ୍ଦ ଯେତେବେଳେ କରିନି କହୁଛି, ମୁଁ ନେଇକି ରହିବି ନା ଏମାନେ ନେଇକି ରହିବେ। କେନ୍ନା କରୁଛୁଲ।
ଓ ହୋ ହ ହଁ।
ତାପରେ କଣ ହବ କେ ଜାଣେ ଆଉ ମୁଁ ତାକୁ ବୁଝେଇ ବୁଝେଇକି ମୁଁ ବସି ବସିକି ପେଇ ଆସିନି। ତ କଣ କହିଲ ମୁଁ ବୋଲି ନା ମୁଁ ଯାଉଛି
ଓ ହୋ। ଭାତ ବସେଇନା
ହଁ ଭାତ ବସେଇଛି ଫୁଟୁଛି।
ତରକାରୀ କିଏ ଜାନି କରିବ ନା ତମେ କରିବ?
ତରକାରୀ ସେ ରାନ୍ଧେ ଯୋଉ ବି ମାଛ ମାଂସ ଆସିଲା ସେ ରାନ୍ଧେ ଆଉ। ମୁଁ ଆଧେ ଲୁଣିଆ କରିଦେଲି ଇଏ କରିଦେଲି ସେଥି ପାଇଁ ମୁଁ କରେନି ହଁ। ସିଏ ତାର ରୋଷେଇ କଲେ ବି ତ ଭଲ କରେ ବିି
ହୁଁ ହୁଁ ହୁଁ। ସେଇଟା ଗୁଗୁଲକୁ କରିଥିନି ଗୁଗୁଲ କାହିଁଉ ଉଠେଇଲାନି ଫନ କଣ ରୋଷେଇ ଫୋଷେଇ କରୁଥିବ ବୋଧେ?
ଏଇ ରୋଷେଇ ନୁହଁ ଜର ସମିତି ତା ପରିବାର ଆମକୁ ଜରଲୋ ସବୁ ଶୋଇଛନ୍ତି, ଝିଅ ଫୋନ୍ କରିଥିଲେ।
ହଁ। ଆ ସେଇପାଇ ପାଗ ଯୋଉ ନା ବର୍ଷା ଟିକେ ଟିକେ ହେଇଯାଉଛି, ତାପରେ ପାଗ ବଦଳିଲେ ତ ହବ ଧରିବ ସମସ୍ତଙ୍କୁ ଆଉ।
ହ ମ।
ହୁଁ ଆଉ ସେଇ ହେଇଥିବ ମନେ ବୋଧେ? କଣ ରୋଷେଇ ଫୋଷେଇ କରୁଥିବ କି କଣ ସେ ତେବେ ଉଠେଇଲାନି ଆ
ହୁଁ ଆଉ ଲିଜା ଫୋନ କରିଥିଲୁ?
ହଁ ହଁ ଲିଜା କରିଥିଲା।
ଆଉ ଲିଜା କହିଛି ନା ସବୁ ମାନେ ଇଏ
ହଁ ହଁ ହଁ ହଁ ହଁ ହଁ ହଁ ସେ କହିଲା ପା। କହିଲା ସେଇନା ମେଡିକାଲ ଯାଇଛି କହିଲା ମୁଁ ଫାଙ୍କା ହେଲେ
ହଁ।
କଥା ହବ ଆଉ
ଆଉ ଟାଇମ ହେଲେ ସେ ଫୋନ କରିବ। ଆଉ ଯେତିକି କହିଥିଲି ସେତିକିରେ ରଖିବ ଆଁ?
ହଁ ରଇଥା।
ଆଉ ତୋ ପୁଅ ଜାଣିଲୁନା?
ଉଁ?
ତୋ ପୁଅ ତୋତେ ଫୋନ କରିଥିଲା କି?
ହଁ।
କଣ କହିଲା?
କାଇଁ କିଛି କହିନି ତ।
ନା ନା ମୁଁ କହିଲି କରିଥିଲା କି?
ହଁ କରିଥିଲା ସେ ସ୍କୁଲ କୁ ଯିବ ବୋଲି କହିଲା କଣ ସାଇକେଲ ରେ ପମ୍ପ ଦବ। ହଁ ଆଉ ଟ୍ୟୁସନ ତ ଯାଇଥିଲା କହିଲା କଣ ମ୍ୟାଗି ଚାଉମିିନ ଖାଇକି ଯାଇଥିଲି। ଏଇଆ ହଁ ପିଣ୍ଟୁ ଘରେ ନାଇଁ ନା?
ଆଁ ଉପରେ ଶୋଇଥିବଲ ତା ଆ କଥା ଜାଣିନୁ।
ନା ଲୋ ଘରେ ନାଇଁବା ମୁଁ ଏବେ ଫୋନ କରିଥିଲି ସେ ନା ନାଇଁ ଅଛି କୋଉଠି? ଖେଳୁଛି ହେଲା ମୁଁ ପଛରେ ଗଲେ
ଓହୋ।
ହୁଁ।
ଆଉ ଜଇଁ?
ଜ୍ୟଇ ଶୋଇଛନ୍ତି ଖାଇକି। ତାଙ୍କର ନାଇଟି ଅଛି ନାଇଟି ନାଇଟି? ନାଇ ଦିଉଟି ଅଛି ଆଉ ସେ ଖାଇକି ଖାଇଦେଲେ ଅଗାନ୍ଧୁଆ ତାପରେ ମୁଣ୍ଡରେ କଲର କରିଦେଇଥିଲେ ତାପରେ ଅଗାଧୁଆ ଖାଇଦେଲେ ଖାଇ ଦେଇକି ଯାଇକି ମୁଣ୍ଡ ଧୋଇକି ଗାଧୋଇଲେ ଗାଧେଇକି ଆସି ଶୋଇଛନ୍ତି। ନାଇଁ ଟି ଥିଲା ତାର କାଲି। କାଲି ରାତିରେ କଲ ଥିଲ ନା ଡିୟୁଟି ଥିଲା ଆଉ ସେଇଆକୁ ଖାଇକି ଶୋଇଛନ୍ତି।
ହଁ ମୁଁ ସେଇଆକୁ ମୁଁ କହିଲି ଇଏ ବା ହେଇ ଆଜି ଏତେ ଡେରି କଲେ ଏତେବେଳେ ହେଇ ବିଲରୁ ଆସି ଏଇନା ଆସିକି ଗାଧଉଛନ୍ତି। ଗାଧେଇ ସାଈଲେଣି?
କାକୁଡିି କ ନା କାକୁଡିିକ ଆଉ ବେପାରି ନଉ ନାହାନ୍ତି?
ହଁ ନା ଲୋ ଯଉଁ ପୋଟଳ କଲରା ସବୁ ବାହାରିଲା? ବଜାର ଯାଉଛନ୍ତି ଆଉ ଯୋଉ କାକୁଡି? ଭଲ ନାଇଁ କି ଯୋଉ ଏଠି ବେକାରାର ଦେଇ ଦଉଛନ୍ତି।
ମୋ ନନା କଣ ଆଜିିକାଳେ କୁଆଡେ ନେଇଛିି ନା କ ନବ କଣ କହୁଥିଲେ। ସେ ଜଉ
ଲାଲି ଗୁରା ବେଶୀ ବାଛି ଦେଉଛନ୍ତି ନା?
ଓହୋ ଟିକେ ନାଲି ହେଲେ ଆଉ ନଉନାହାନ୍ତି।
ହଁ।
ଉଁ ହୁଁ।
ଟିକେ ନାଲି ହେଲେ ନଉ ନାହାନ୍ତି।
ଏରା ଆଣିକି ଖତରେ ଓଜାଡୁଛନ୍ତି ଆଉ କଣ କରିବୁ। ଆଉ କଲରା, ପୋଟଳ, କାକୁଡି।
ସବୁ ଅଛି। ତମର ପୋଟଳ ଟା ବା ଭଲ ବାହାରୁ ନଥିଲା ଏବେ ଭଲ ବାହାରିଲା।
ହଁ ବାହାରୁଚି। ତଥାବି ସେଇ ଚାରି ଆଠ ଦିନେ ଆଉ।
ଆଠ ଦିନେ ଯେ କଣ ବସ
ହୁଁ ଆଇଲୁ ଅଳ୍ପ ମୁଣିି
ଓହୋ। ତମର ତ ଅଧିକ ଲଗେଇଛ କାଳେ ଯେତେ ଲଗେଇଚ ସେତିକି ବାହାରୁନି।
ନାବବା ଆଠ ଗୁଣ୍ଠୁ ଲାଗିଛି ନା କଣ ବାହାରୁନି। ଏ ଲୋକ ଯାଉଛନ୍ତି ବିଲ ବାଡି କୁ ତ
ହଁ ତୋଳି ନେଇ ଆସିବେ। ହଁ ସେଇ ପା। ଏଇନା ସମସ୍ତଙ୍କର ଫସଲ। ଯାହାର ଯୋଉଟା ନ ଥିବ ସେ ସେଇଟା ତୋଳିିକି ଆଣିବ।
ହଁ।
ଉଁ ହୁଁ ଆଉ ତମେ ଢୋଳେଇଲା ଭଳିଆ ନାଗୁଚ।
ନା ଲୋ ଖାଇନି ମୋ ଦିହ କଣ ହେଲାଣି।
ଓ ହୋ।
ଭୋକ କଲାଣି। ରାତିରେ ବି ଖାଇ ନଥିଲି।
ତମେ ଏଇନା ଯା ବି ହେଲେ ସକାଳୁ ଗାଧେଇକି ଆସିକି ଟିକେ ଚା ଜଳଖିଆ ଖାଇଦବା କଥା।
ହ୍ୟାଲୋ।
ହଁ ମୁଁ କହିଲି ସକାଳୁ ଆସିକି ଟିକେ ଚା ଜଳଖିଆ ଖାଇଦବା କଥା।
ହଁ ଖାଇନି କିଛି। ସେ ସକାଳେ ମୋର ଚା ଅଭ୍ୟାସ ମତେ ମାନେ ଭାତ ଦିଟା ଖାଇଦବୁ ଶାନ୍ତି। ଚା ରେ କଣ ପକେଇକି ଖାଇବ।
ଚା ରେ ବିସ୍କୁଟ, ମୁଢି, ଗାଣ୍ଠିଆ, ପକେଇକି ଖାଇବ ବଢିଆ ଲାଗେ।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
ହେଲା।
ହଁ।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
ଆଉ ତମେ ପଖାଳ ଖାଇଚ?
ହଁ ହଁ ଆମର ମାଛ ଭଜା ପଖାଳ ଭାତ। ହଁ। ମାଛକୁ ଟମାଟର ଦେଇକି ପିଆଜ ଦେଇକି କରିଦେଲିି। ଆଉ ତମେ ଯେମିତି ନେମ୍ବୁ ଖଟା କଞ୍ଚା ଲ ନେମ୍ବୁ ଚକୁତିଦେନି ଖାଇଦେନି ଆଉ। ହଁ ହଁ। ଖାଇଦେନି ପେଟେ ଆଉ।
ତୋ ନନା ଯାଇନେଇ। ହ୍ୟାଲୋ, ସେ ଯିବେ ପେଣ୍ଟ ସାର୍ଟ ପିନ୍ଧିଛନ୍ତି ଯିବେ।
ଅହୋ ମୁଁ ସେଇଆ ବା ନେଲେ ନେହିଁକି ବେପାରୀ?